ହଉ ହେଲା ତ ହଁ ବେ କୋଉ ମାଛ ଉଠନ୍ତି ବା ବର୍ଷା ହେଲେ। ହ୍ୟାଲୋ ଆଜ୍ଞା ମ୍ୟାମ୍ ଗୁଡ଼ ଇଭି, ଗୁଡ଼ ଏଭିନିଙ୍ଗ୍ ମ୍ୟମ୍।
ଗୁଡ଼୍ ଇଭିନିଂ ସାର୍ ସାର୍ ଆପଣଙ୍କୁ ମୋ ଭଏସ୍ ଶୁଭା ଯାଉଛି କି?
ଆଜ୍ଞା ଆଜ୍ଞା।
ହଁ ସାର୍ ଯୋଉ କଣ କରୁଛନ୍ତି ଆପ
ମ୍ୟାମ ଜଷ୍ଟ ମାଛ କେମିତି ଧରିମୁ ସେ ଚିନ୍ତାଧାରା ଆମେ ଆଗକୁ ବଢଉ
ଓ ସାର୍ ମୁଁ କହିବି ମାଛ କେମିତି ଧରିବେ?
ନା ମ୍ୟାମ ମାନେ ମାଛ ଯୋଉ କୋଉ ମାଛ ଜଣଚନ୍ତି ନା କୋଉ ମାଛ?
ଆଜ୍ଞା ସାର୍ କୋଉ ମାଛ।
ତ ମ୍ୟାାମ ସିଏ ବର୍ଷା ହେଲେ ଉଠନ୍ତି ତ ତ ମୋ ସାଙ୍ଗମାନୋନେ କହୁଚନ୍ତି ଚାଲ ଅ ବା ଗଢିଆଡ଼େ ଟ୍ରଚ ମାରିକି ଦେଖିବା।
ସାର୍ ସେଇଟା କୋଉ ମାଛ ନୁହଁ ମେ ବି ସେଇଟା କେରାଣ୍ଡି ହେଇଥିବ।
ହ ନା। କରାଣ୍ଡି ଟାଇମ ଟିକେ ଟିକେ ସେଟା କଣ ଉପରକୁ ଉଠିବ? ଏଇ ଜାଣିଚ ନା ଗୋଟେ ଗ୍ରୀନ୍ କଲର ମାଛ ଟା ତାର କଣ୍ଟା ହେଇଥିବ।
ସେ ମେ ବି ମୁଁ ମାଛ ଜାଣିନି କିନ୍ତୁ ମୁଁ ଜାଣିଛି କି ଅଳ୍ପ ଳ୍ପ ପାଣିରେ କରାଣ୍ଡି ମାଛ ହିଁ ଅଧିକ ଛଟପଟ ହୁଏ।
ମ୍ୟାମ ହୁଏନି ସିଏ ଏକାଥରେ ଉଠିକି ଚାଲି ଚାଲି ଚାଲି ଚାଲିକି ଆମ ଘର ଆଗ ବାଟେ ଦେଇକି ଯାଉଛନ୍ତି।
ତାହେଲେ ସାର୍ ସେଇଟା ତ ହେଇଥିବ କୋଉ ମାଚ୍ ଛ। କାରଣ କୋଉ ମାଛରେ ବି କଣ୍ଟା ଥାଏ ନା ତ ସିଏ ଗଛରେ ଲାଗେ।
ଆଜ୍ଞା ଆଜ୍ଞା ପୁରମେ ଆମ ଆଇଠ କର
ସାର୍ ସାର ମୁଁ ପଚାରେ, ନା ସାର୍ ବର୍ଷା ଉଠେଇଛି ଯେ ହେଇନି ପବନ କିନ୍ତୁ ବଢିଆ ଦଉଚି ଆମେ ଛାତ ଉପ ଦି ଜଣ ଛାତ ଉ
ତାାଡୁ ହଉଛି ତବନ ତ
ହେ ଏ ଭଗବାନ ତାର ଭଲ। ହେ ମରିଯିବୁ ଓଲେହି ପଡେ।
ପୂଜା ଗଲା ଆଜ୍ଞା୍ ନାମ୍ ତସ୍‌। ସେଇଆା ହିଁ କହୁଥିଲି କି ମାନେ ଆ ମୁଁ ଆପଣକକଣ ପାଇଁ ଡାକିଲେ। ଆ ଆ ଆ ଏ ମସ ମିସ୍ ଏ ଥର ମୋର ଆଇଡ଼ିଆଟା ମୋର କ୍ଳିଅର ହେଇନି। ବା କଣ କରିବି ଆଇଡିଆ ଚାରି ପାଞ୍ଚଟା ମୋ ପାଖରେ ଅଛି। ଜୁଲାଇ ମାସ ରେ ଯେମିତି ହେଲେ ମୋ ଓଏବ୍ ସାଇଡ୍ ଲଞ୍ଚ କରିବାର ଅଛି। ତ ଧର ଟ୍ରାଭେଲ ଉପରେ କାରଣ ସିଏ କହିଲେ ଶୁଣ ଯାହା ଉପରେ ପ୍ୟାସନ ଅଛି ତାହା ଉପରେ କର। ମୁଁ ତିନିଟା ଉପରେ ଉଇଣ୍ଟରରେ ବା ଉଇଣ୍ଟର ଆଉ ରେନି ସିଜନ୍ ରେ କିଛିଟା ଇଏ ହେଇପାରିବ। ମାନେ ୱିଣ୍ଟର ରେ ଯୋଉଟା ପିକ୍ନିକ ହବ ତ ଆମେ ତିନିଟା ଜାଗା ଧରିଛୁ ଗୋଟେ ହେଲା କୋରାପୁଟ ଗୋଟେ ହେଲା ଦାରିଙ୍ଗବାଡି ଗୋଟେ ହେଲା କେଉଁଝର ଆଉ ଥାର୍ଡ଼ ଟା ହେଲା ଗଞ୍ଜାମ ତ ସେଣୁ ଆପଣ ଗଞ୍ଜାମ କଥା ମାନେ ସରି ଫୋର୍ଥ ଟା ହେଲା ଗଞ୍ଜାମ ଏଇ ଚାରିଟା ଜାଗାକୁ ଆମେ ପିକନିକ୍ ସ୍ପେସ୍ଳ ହିସାବରେ ଆମେ ଧରିବୁ ତ ମେନ୍ କଥା ଆମର ଏଇଆ ଥିଲା କି ରୁରାଲ କଲଚରକୁୁ ପ୍ରମୋଟ କରିବା।
ଆଜ୍ଞା ସାର୍।
ହ ଆଜ୍ଞା ତ ଯାହାଙ୍କ ସାଙ୍ଗରେ କଥା ହେଲି ପାଖାପାଖି ଦୁଇ ତିନି ଦିନ ହେଲା ବହୁତ ଇନଭେଷ୍ଟର ଅ ବହୁତ ଚାର୍ଟାର୍ଡ ଆକାଉଣ୍ଟ ଦୁଇ ତିନି ଜଣ ଆପ୍ ଡେଭଲପର ଯୋଉମାନେ ଷ୍ଟାର୍ଟଅପ ଫାଉଣ୍ଡର ତାଙ୍କ ସାଙ୍ଗରେ କଥା ହେଲି ସେମାନେ ଏଇଆ ହିଁ କହିଲେ ତ କିଛି ଜଣ କହିଲେ କି ହଁ ଚାଲିବ କିଛି ଜଣ କହୁଚନ୍ତି ନା ଚାଲିବନି। ଚାଲିବନି ବୋଲି ତାଙ୍କର ସ୍ପେସିଫିକ ରିଜନ ଦେଇକି ସେ କହୁଚନ୍ତି କି ଏଥିପାଇଁ ହିଁ ଚାଲିବନି। କାରଣ ତାର ବଡ ପ୍ଲେୟାର ଅଛନ୍ତି ବଡ ପ୍ଲେୟାର ଆସୁଛନ୍ତି ମାନେ କାହିଁକି ସେ ଏଠାକୁ ଆସୁନାହାନ୍ତି। କିନ୍ତୁ ଆମର କମ୍ପିଟର ଗୋଟେ ଦିଟା ଅଛନ୍ତି ଜଣେ ନ୍ୟାସନାଲ ଆୱାର୍ଡ଼ ପାଇଛି। ଜଣେ ଏହା ପୂର୍ବବର୍ଷ ଦଶ କୋଟାରେ ଫଣ୍ଡିଙ୍ଗ ପାଇ ଚି। ଚାଲିବ ବାସ ତା ଟିକେ ଲାଗିବ ଟାଇମ ବର୍ଷେ ଦି ବର୍ଷ ଏଇଆ ହିଁ କଥା। ତ ଆମେ ସେଇଥିପାଇଁ ଆମେ ତାପରେ କହିଲୁ କଲେଜ ଷ୍ଟୁଡେଣ୍ଟକୁ ବି ନ ଓ ଓଲଡ ଏଜ ଲୋକଙ୍କୁ ବି ନବୁ। ଆରେ ଇଭେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ ବି କରିବୁ ତ ଏମିତି ସବୁ ଅଛି ପ୍ଲନ୍ କିନ୍ତୁ ନେମ ଟା ମୁଁ ସ୍ପେସିଫିକ କରିନି ମଥୁବା ଆପଣ ଯୋଉ ରୁପାଲି ମାମ କୁ କହିଲେ ସିଏ କେମିତି କହିବେ ଆପଣଙ୍କ ଘରେ ଆପଣଙ୍କ ମନା କଲେ ଆପଣ ବାହାରକୁ ଆସିବେନି ତ ସିଏ ବି ବାହାରକୁ ଆସିବେନି
ହଁ ସିଏ ଯାଇପାରିବେ ମୁଁ ବି ସାର୍ ମୁଁ କହିପାରିବିନି ସିଏ ଯାଇପାରିବେ କି ନ ଯାଇିବା ଭଳିଆ ହଁ ଯଦି ମୁଁ ଯଦି କରିବି ସିଏ ଯଦି ମିଶିବେ ତ ଆମେ ଦି ଜଣ ବାହାରିବାଟା ପ ପସିବୁଲ ହେଇପାରିବ ମେ ବି ମୋତେ ଲାଗୁଚି ଏଇଟା।
ମ୍ୟା ମେନ୍ କଥା ହେଲା ଟ୍ରାଭେଲିଂ ଇଣ୍ଡଷ୍ଟ୍ରିରେ ନା କାନ ଟା ଅଧା ଫେଖ୍ତ ଉପରେ ଥାଏ ଅ ଅଧାଟାଇମ୍ଆପଣ ମାନେ ଯାହାବି ଆପଣଙ୍କୁ ଆଣିବାର ଏଥିପାଇଁ ଗୋଟେ ଇଏ କାରଣ ଯୋଉ ଲେଡିଜ ମାନେ ଜଏନ ହେବେ ବା ଲେଡିଜ ଭିତରେ ଆସିବେ ସେମାନଙ୍କୁ ବା ଆମେ ବ ଏତେ ହଣ୍ଡଲ କରିପାରନ୍ତିନି ହଣ୍ଡଲ ତ କରିପାରିବ କ ସିଏ ଗୋଟେ କରନ୍ତି କେମିତି କଣ କହିବୁ କଣ ହେଇପାରିବୁ
ସାର୍ ଟିକେ ଭଏସ ଲାଗୁଚି ସାର୍ ଟିକେ ଭଏସ ଲାଗୁଚି। ଆଉ ଥରେ ଟିକେ କହିବେ।
ହ୍ୟାଲୋ।
ଆଜ୍ଞା ସାର୍ ଭଏସ ଟିକେ ଲାଗୁଥିଲା ତ ଆପଣଙ୍କର ହ୍ୟାଲୋ ସାର୍ ଏଇନା ଶୁଭୁଛି।
ସେଇଟା ହିଁ କହିଲି ମୁଁ ଯୋଉମାନେ
ସାର୍ ଲାଗିଲା ଫେରେ ଆପର ବୋଧେ ମେ ବି ବର୍ଷା ଯାକ ସେ ନେଟୱାର୍କ ପ୍ରୋବ୍ଲେମ୍ ଅଛି
ଏବେ ଆସୁ କ୍ଲିୟର?
ହଁ ଏବେ ସାର୍ ଭଲସେ ଶୁଭିଲା।
ତ ସେଇୟା ହିଁ ମ୍ୟାମ୍ କହିଲି ମୁଁ କହିଲି ଯୋଉ ଓମେନ୍ସ ମାନେ ଆସିବେ ଲେଡିଜ ମାନେ ଆସିବେ ତମ ସାଙ୍ଗରେ କଥା ହେଇ ଯା ଟିକେ ଅ କହିଲି ଆପଣ ନେଇଯାଆନ୍ତୁ ଯେହୁ ଆସେ ତ ଆପଣ ତାଙ୍କ ସାଙ୍ଗ ଟିକେ କମ୍ଫର୍ଟେବଲରେ କଥା ହେଇପାରିବେ। ହେଲା ତ ସେୟା ମ୍ୟାମ୍ କହିଲି ଆଉ ଯେହେତୁ ଗୋଟେ ଟ୍ରାଭେଲ କମ୍ପାନୀ ବେସିକ ନିଡ଼୍ସ ଟା ଟ୍ରାଭେଲ ଟା ମାନେ ହିଁ ବୁଲିବା। ତ ଫାଷ୍ଟ ଆପଣଙ୍କୁ କହିଲି କି ଆପଣ ହଁ ହଁ ଅନଲାଇନ୍ ରେ କାମ କରନ୍ତୁ ତାପରେ ଧର ଘରେ ଆପଣ ରେଜଲ୍ଟ ଦେଖିଲେ କି ହଁ ଆପଣ କିଛି କରୁଛନ୍ତି ସେତେବେଳେ କିଛି ଆସୁଛି ଆପଣ କିଛି ମେନ୍ ତ ଫା